ହାଲୋ, ପ୍ରଣାମ ଜୟ ଜଗ ଜଗନ୍ନାଥ ହଁ ଜୟ ଜଗନ୍ନାଥ। କଣ କରୁଥିଲେ?
ଏ ବସିଥିଲି ଆଉ
ହାଲୋ, ହଁ ହଁ ଆଉ
ବସିଥିଲ ବସିଥିଲି।
କଣ ଖାଇଛ?
ଖାଇଛି ରୁଟି କୁନ୍ଦୁରୁଆ।
ଓ ଆଉ ଖରାବେଳେ କଣ? ଆଉ ଦିପରେ?
ଦୀପ ଦୀପରେ କଣ ଖାଇବାକୁ ହେଇଛି ମୁ ଜାଣିନି, ମୁଁ କିନ୍ତୁ ପଖାଳ ଖାଇବି, ପଖାଳ ଖାଇବି।
ଓହୋ।
ଆଜ୍ଞା।
ହୁଁ ହୁଁ, ଆଉ, ଆଉ ସବୁ ଦେହ ପେହ ଭଲ?
ହଁ ଭଲ ଆଉ। ଆପଣଙ୍କର?
ହାଲୋ।
ଆପଣଙ୍କର ଦେହ ପେହ ଭଲ?
ହଁ ମୋର ବି ଭଲ, ଆଉ ଘରେ ସ ହଁ ମୋର ବି ଭଲ। ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା, ଘରେ ସମସ୍ତେ ଭଲ ଅଛନ୍ତି।
ତମ ଘରେ ସବୁ କିଏ କିଏ ଅଛନ୍ତି ଅବିକା?
ଆମ ଘରେ ସେ ଆମର ଗୋଟେ ବଡ଼ ଫ୍ୟାମିଲି, ଆମର ବାପା, ବଡ ବାପା, ଦି ଟା ଦାଦା। ଆଉ ଗୋଟେ ପିସି, ଗୋଟେ ମାଉସୀ।
ହୁଁ
ଆମ ଘର
ହୁଁ ମାଉସୀ କଣ ତମ ଘରେ ରହୁଛନ୍ତି? ମାଉସୀ କଣ ତମ ଘରେ ରହୁଛନ୍ତି?
ନାଇ ସେ ଆସିଛନ୍ତି ବୁଲିବା ପାଇଁ। ବୁଲିବା ପାଇଁ ଆସିଛନ୍ତି ଅଛନ୍ତି, ତାଙ୍କର ଗୋଟେ
ହୁଁ ହୁଁ।
ମର ଗୋଟେ ଝିଅଟେ। ଦାଦାଙ୍କର ଛୋଟ ଛୋଟ, ମୁଁ ହଉଛି ଆମ ଘରର ବଡ ଝିଅ।
ବଡ଼ ଝିଅ ଆପଣ?
ଆଜ୍ଞା।
ହୁଁ ହୁଁ କଣ କରନ୍ତି?
ହଁ ମୋର ଏବେ ପିଜି ସରିଲା ଆଉ।
ହୁଁ ହୁଁ ପିଜି କୋଉଥିରେ କରୁଥିଲ?
ମୁଁ ଅର୍ଥଶାସ୍ତ୍ରରେ କରୁଥିଲି।
ପିଜି କୋଉଥିରେ କରୁଥିଲ?
ହାଲୋ।
ଶାସ୍ତ୍ର।
ଓହୋ ଆଉ ଭଲ ହୁଏ ସେ ମୁ ମୁଁ କହିଲି ଅର୍ଥଶାସ୍ତ୍ର ଭଲ ହୁଏ ତମର।
ଆଜ୍ଞା।
କେତେ କଣ ରଖିଥିଲ ମାର୍କ?
ହଁ ଫିପଟି। ସେଭେଣ୍ଟି ସିକ୍ସ ପରସେଣ୍ଟ ମୋର ରହିଥିଲା ମୁଁ ଆମ ଡିପାର୍ଟମେଣ୍ଟ ଟପର।
ଯା ହଉ ବଢିଆ ଆଉ।
ହୁଁ।
ଆଉ।
ଆଉ ତମ ମା କଣ କରନ୍ତି?
ମୋ ମା ମା ଘରେ ରୋଷେଇ ଫୋଷେଇ କରନ୍ତି।
ଗୃହିିଣୀ ତାହେଲେ ଗୃହିିଣୀ।
ଆଜ୍ଞା ଆଜ୍ଞା।
ଆଉ ତମେ କଣ କରିବ ଭବିଷ୍ୟତରେ ଭାବିଛ?
ହଁ ମୁଁ ଭାବିଛି ଗୋଟେ ଶିକ୍ଷୟତ୍ରୀ ହେବ ଆଚ୍ଛା ଆପଣଙ୍କ ମା ନା କଣ ଆଜ୍ଞା।
ମୋ ମାଙ୍କ ନା ହଉଛି ସବିତା।
ଆଜ୍ଞା।
ହୁଁ ଆଉ ତମ ମାଙ୍କ ନା କଣ?
ମୋ ମା ନାଁ ହଉଛି ବନିତା। ଏବେ ପଢି ଯାଉଛି ନା ସବିତା ବନିତା ଲାଗୁ ଚି ଦି ଭଉଣୀ ଯେମିତି।
ହୁଁ ହୁଁ ଆଉ ବାବାଙ୍କ ନାଁ? ହ୍ୟାଲୋ।
ବାପାଙ୍କ ନା ଶୁ
ହ୍ୟାଲୋ।
ଆଜ୍ଞା ବାପାଙ୍କ ନାଁ ସୂର୍ଯ୍ୟ ସୂର୍ଯ୍ୟ ରାଉତ।
ଓହୋ ହୁଁ ହୁଁ।
ଆପଣଙ୍କ ବାପାଙ୍କ ନା।
ମୋ ବାପାଙ୍କ ନା।
ଆଜ୍ଞା।
ହ୍ୟାଲୋ ମୋ ବାପଙ୍କ ନା ହଉଛନ୍ତି ଚନ୍ଦ୍ରପ୍ରକାଶ।
ଯା ହଉ।
ବାଟେ ମାନେ ଗୋଟେ ଭଲ ଆମର ସଂଯୋଗ ଜମୁଛି ନା କଣ?
ଆଜ୍ଞା।
ତମ ବାବାଙ୍କ ନାଁ ସୁର୍ଯ୍ୟ ହେଲାଳୁକୁ ମୋ ବାବାଙ୍କ ନାଁ ହଉଛି ଚନ୍ଦ୍ର।
ଆଜ୍ଞା ଆମ ବାବା ଦିନ ଦେଖା ଆପଣଙ୍କ ବାବା ରାତିରେ ଦେଖା ଦିଅନ୍ତି।
ଆଚ୍ଛା ଆଛା ହଁ ହଁ ସେତପୁରା ତମ ସହିତ ତମ ସହିତ କଥା ହେଇକି ଟିକେ ଭଲ ଲାଗୁଛି।
ଯା ହଉ। ମୋ ବାପା କିନ୍ତୁ ସବୁବେଳେ ଦେଖାଦେବେନି କିନ୍ତୁ ଆପଣଙ୍କ ଭା ସବୁବେଳେ ଦେଖାଦେବେ। ପାରିବେନି ଆପଣଙ୍କ ବାବା ଠିକ ପୂର୍ଣ୍ଣମୀ ଥିବ ଦେଖା ଦେବେ ପୂର୍ଣ୍ଣମୀ ପନ୍ଦର ଦିନ ପରେ ପରେ ଅମାବା ଲିଭି ଯିବେ ଦେଖାଦେବେନି ଆଉ।
ହଁ।
ଆଉ ଆପଣ ଏବେ କଣ କରନ୍ତି?
ଆଉ ମୁଁ। ମୁଁ ଏବେ କିଛି ନାହିଁ ଏବେ ଟିକେ ଗଭର୍ଣ୍ଣମେଣ୍ଟ ପାଇଁ ପ୍ରିପେୟାର କରୁଚି ମୋର ହେଇଯାଇଥିଲା ଗଭର୍ଣ୍ଣମେଣ୍ଟ ଗୋଟେ ଗୋଟେ ମାର୍କରେ ମୁଁ କଟୁଚି। ଠ
ଆଛା କିଛି ନାଇଁ ଚେଷ୍ଟା କରନ୍ତୁ ହେଇଯିବ ଏତେ ପାଖ
ହଁ ହୁଁ ହୁଁ।
ପାଠ ପଢା ପଢି କରିଛନ୍ତି।
ବିଡରୁଗମେଣ୍ଟ ସିଟ୍ ରୁ ଗୋଟେ ମାର୍କ କଟିଗଲା ଆଁ କଣ କହିଲ।
ମୁଁ କହିଲି ଆପଣ କଣ ପଢାପଢି କରିଚନ୍ତି।
ମୁଁ ମୁଁ ଏମଫିଲ କରିଛି ପୁରା।
ଆଜ୍ଞା ଉଠିଗଲେଣି କଣ କେମ୍
ହୁଁ କରିଦେଇଥିଲେ ଆଗରୁ।
ପି ଏଚ୍ ଡି କରୁଚନ୍ତି।
ଥିଲା ନା ମୁଁ ଆଗରୁ ସରିଯାଇଚି ଆଜ୍ଞା।
ଏବେ ମାନେ ପାଞ୍ଚ ବର୍ଷ ହବ ପାଞ୍ଚ ବର୍ଷ ହବ ଏମ୍
କେତେ ପାଞ୍ଚ ବର୍ଷ ପୂର୍ବରୁ ମୁଁ ସାରିଦେଇଥିଲି।
ଆଚ୍ଛା ଆଚ୍ଛା ଏମଫିଲ୍ ର ଫୁଲ ଫର୍ମ ଟିକେ କଣ କହିପାରିବେ।
ଏମ୍ ପିଁଡି କଁ ମନେ ନାହିଁ ଆଉ କଣ ସେ ମାଷ୍ଟର ଗୋଟେ କଣ ଆଉ।
ଆଜ୍ଞା। ହଁ ଭଲ ଆଉ ଏତେ ସବୁ ପାଠ ପଢ଼ିଛନ୍ତି ଖୁସି ଲାଗିଲା।
କଣ ହେଲା।
ମୁଁ କହିଲି ଯାହା ହଉ ଏତେ ପାଠ ପଢା ପଢି କରିଚନ୍ତି ଖୁସି ଲାଗିଲା।
ହୁଁ। ହ୍ୟାଲୋ ବାହାରୁ ସାଉଣ୍ଡ ଆସୁଛି କି।
ନାଇଁ ନାଇଁ ନାଇଁ।
ବାହରୁ ସାଉଣ୍ଡ ଆସୁନି ଅହ।
ନା
କଣ କହିଲେ।
କଣ ଖିଆପିଆ କରିଛନ୍ତି।
ମୁଁ ଖାଇଥିଲି ଉପମା ମଟର ତରକାରୀ।
ବଢିଆ ଆଉ। ଆପଣ ରୋଷେଇ କରୁଚ
ଆଉ।
ନାଇଁ ନାଇଁ ମୁଁ ମାନେ ମୁଁ ଆକଚୁଆଲି ମ୍ୟାରେଜ ପରେ ମୁଁ ଆସିଛି ଟିକେ ନଣନ୍ଦଙ୍କ ଘରକୁ ରହିବାକୁ। ନଣନ୍ଦ ଘରୁ ଆସିଛି ରହିବା ପାଇଁ।
କି ଶାଶୁ ଘରେ ରୁହନ୍ତି ଆପଣ କଣ ନଣନ୍ଦ ଘରେ ରହୁଚନ୍ତି।
ହଁ ମୁଁ ଶାଶୁ ଘରେ ରହୁଥିଲି ଏବେ ମୋ ନଣନ୍ଦ ଡାକିଛନ୍ତି ତାଙ୍କ ଘରକୁ ଟିକେ ଆସିଛି ରଥଯାତ୍ରା ତ ତାଙ୍କ ଘର ହେଇ ପୁରୀରେ।
ଆଜ୍ଞା।
ଆସଚି ଆଉ ବୁଲାବୁଲି କରିବା ପାଇଁ ଆଉ ସିଏ କରିଥିଲେ ଉପମା ମଟର ତରକାରୀ।
ଯାହା ହଉ ଏତେ ପାଖରେ ଆଉ।
ହୁଁ ହୁଁ ତ ପୁରୀ ଆସିଚ କେବେ।
ହଁ ପୁରୀ ଯାଇଚି ଦର୍ଶନ କରିଚି ଏ ବର୍ଷ ନୁହଁ। ଆର ବର୍ଷ ପୁରୀ ଯାଇଥିଲି ଦର୍ଶନ କ
ହୁଁ ଆସୁନା ଏଥରିକ ମୁଁ ଅଛି ଆସୁନ।
ଆପଣ ଅଛନ୍ତି ଯାଇଥାନ୍ତି ଯେ ମୋର ଜଣେ ସାନ୍ତ ମା ହେବେ ତାଙ୍କର ଦେହାନ୍ତ ହେଇଯାଇଛି ତ ବର୍ଷ ନ ହେଲା ପର୍ଯ୍ୟନ୍ତ ଆମେ ପୁରୀ ଦର୍ଶନ କରିପାର
ଓହୋ ଅ
ସେଥିଲାଗି ଯାଇହବରୁ ଆଜ୍ଞା ଆଉ ଆପଣ ଶ୍ରାବଣ ମାସ କରନ୍ତି?
ହଁ ଶ୍ରାବଣ ମାସ କରୁ। ଆର ମାସଟା ଶ୍ରାବଣ ମାସ କି?
ଆଜ୍ଞା ଏଟା ଆଷାଢ଼। ଆପଣ ଜାଣିଛନ୍ତି ଓଡିଆ ବାର ମାସ?
ହଁ ଜାଣିଛି କ ବୈଶାଖ
ଆଜ୍ଞା।
ବିଶାଖ ଜୈଷ୍ଠ ତାପରେ କଣ କହିଲ ଆଷାଢ ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ଫାଲଗୁନ ଚୈତ୍ର ବୋଧେ ଠିକ କହିଲି ନା ଭୁଲ କହିଲି? ହଁ ମାଘ ତା ଭିତରେ ରହିଗଲା ହଁ ମାଘ, ଫାଲଗୁନ, ଚୈତ୍ର ନା କଣ? ହାଲୋ ମାଘ, ଫାଲଗୁନ ତାପରେ ଚୈତ୍ର। ହଁ ଜାଣିଛି ଯେ ଗୋଟେ ଗୋଟେ ଭୁଲ ହେଇଗଲା ଆଉ।
ଅଁ ହଉ ଚଳିବ ସେମିତି ମଣିଷ ଦ୍ଵାରା ହିଁ ଭୁଲ ହୁଏ କିଛି ନାହିଁ। ଭୁଲ ହେଲେ ସିନା ଠିକ ହବ। ଆଉ। ଆପଣଙ୍କ ଅଡେ କଣ କରନ୍ତି?
ମୋ ହଜବେଣ୍ଡ ଅଛନ୍ତି ଟି ଆଇ।
ଟି ଆଇ ଟି ଆଇ ମାନେ?
ଟି ଆଇ ମାଇ ମାନେ ଟେକନିକାଲ ଇନସପେକ୍ଟର ଅଛନ୍ତି।
ଆଚ୍ଛା ତାହେଲେ ପୋଲିସ ରେ ଅଛ
ଫିଲ୍ଡ ଅଫିସର
ଆଛା ଆଛା ଆଛା। ଫିଲ୍ଡ ଅଫିସର କଣ ଏଇ କୋଉଥିରେ ଅଛନ୍ତି?
ହାଲୋ।
ହଁ।
କୋଉଥିରେ ଅଛନ୍ତି ମାନେ ହ୍ନ ଆଜ୍ଞା କୋଉଥିରେ ଅଛନ୍ତି?
ଅଛନ୍ତି ସେ ଅଛନ୍ତି ହର୍ଟିକଲଚରରେ। ହାଲୋ ହୋର୍ଟି କଲଚର ରେ ଅଛ ହାଲୋ ହଟିକଲଚର ହଲଟି ହଟି ହଟି।
ହଟିକଲଚର ମାନେ ହଟିକଲଚର।
ହଟି କଲଚର ନା। ସେଟା ସେରିକଲଚର୍।
ହାଲୋ ନାଇଁ ନାଇଁ ସେଟା ହଟିକଲଚର।
ହଟିକଲଚର ହଉଚି ତମର ପନିପରିବା ଆଜ୍ଞା ହାଲୋ।
ଆପଣଙ୍କ ନେଟୱାର୍କ ଟିକେ ପ୍ରୋବ୍ଲେମ ରହୁଚି କି?
ହଁ ହେଇଥିବ ବର୍ଷା ହଉଛି ନା ନେଟୱାର୍କ ଟିକେ ପ୍ରୋବ୍ଲେମ ରହୁଥିବ ଆଉ।
ହମ୍ ହମ୍।
ମୁଁ କହୁଥିଲି ସେରିକଲଚର ହେଇଥିବ ସେଟା ଆଜ୍ଞା ଜୁରରେ ପୁରା ହଉଛି।
ହଁ ମୁଁ ଜାଣିନି ଏଇଡ଼ା ନିଅ। ହାଲୋ।
ମୁଁ କହୁଥିଲି ଆଜ୍ଞା ସେଟା ସେରି କଲଚର ହେଇଥିବ ହଟିକଲଚରରେ ତ ପନିପରିବା ସବୁ ଚାଷ ଗ୍ରୀନ୍ ଭେଜିଟେବୁଲ ସବୁ
ହଁ ସେଇ ପନିପରିବା ଚାଷ ତାଙ୍କର ବା।
ଆଚ୍ଛା।
ହୁଁ। ପନିପରିବା ଚାଷ ହୁଏ କେମତି କଣ ହୁଏ? ଆଁ କଣ କହିଲେ?
ଟସର ପୋକ ଯୋଉ ଚାଷ ସେଟା କଣ?
ସେଇଟାକୁ ସେରି କଲଚର କୁହନ୍ତି, ସେଇଟାକୁ ସେରି କଲଚର କୁହନ୍ତି।
ଆଚ୍ଛା।
ସେରି କଲଚର, ଆଉ ଗୋଟେ କଣ କୁହନ୍ତି ତାକୁ ହଉ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା।
ହଁ ଧନ୍ୟବାଦ, ଜୟ ଜଗନ୍ନାଥ।
ହଁ ଧନ୍ୟବାଦ, ଜୟ ଜଗନ୍ନାଥ।